ହ୍ୟାଲୋ।
ହ୍ୟାଲୋ ହଁ କଣ କରୁଥିଲ?
ହୁଁ ଯାଉଛି ଯାଉଛି ପୁଅ ଟା କହିଲି ତୁ ଗାଧା ଖାଇବାକୁ ଦେବି। ଲାଇନ କଟିଗଲା ଯେ କହୁଛି ଆଉ ଟିକେ ପରେ ଆଉ।
ହୁଁ ହୁଁ।
ଯାଇଛନ୍ତି ଯେ କଣ ଆସିନାହାନ୍ତି।
ଆମର ବସ୍ତା ହେଲାଣି ଜୋରେ।
ହଁ ନା ଆମର ଖରା ହେଇଛିି। ହଁ ପ୍ରବଳ ଖରା ହେଇଛି ଟାଇଁ ଟାଇଁ ଖରା ପୁରା ବାହାରେ। ଆଉ
ହଁ ତମର ସିଆଡେ କଣ ପୂଜା ପର୍ବ ହୁଏ ତମ ଗାଁ ରେ?
ଆମର ଏଠି ହେଙ୍ଗୁଳା ଯୋଉ କଣ ହେଙ୍ଗୁଳା ପୂର୍ଣ୍ଣିମା। ସେଟା ଗୋଟେ ଅଛି, ହଁ ହେଙ୍ଗୁଳା ଆମ ଏଇ ଗାଁ ରେ ଫେମସ। ଆଉ ଖଣ୍ଡୁୁରୀ ଠାକୁର ଅଛନ୍ତି, ତାରିଣୀ ଅଛନ୍ତି, ମଙ୍ଗଳା ଅଛନ୍ତି। ଆଉ
ମାନେ ବଡ ଯାତ୍ରା କଣ ହୁଏ ଏଠି ସେଠି?
ଏଠି ତ ଯୋଉ କାର୍ତ୍ତିକେଶ୍ଵର ପୂଜା ନା କଣ ସେଟାରେ ବଡ ମୀନା ବଜାର ପଡେ ଭଲ ହୁଏ ସବୁ।
ଓହୋ। ସେଠି କଣ ଗୋଟେ ହୁଏନି ସରୋବର ଯାତ୍ରା କି କଣ ଗୋଟେ ହୁଏନି ସେପଟେ?
ସରୋବର ହୁଏ ସରୋବର ଉଁ ମୀନା ବଜାର ପଡେ ଦୋଳି ଫୋଳି ସବୁ ଆସେ ତ ବଡ ଧରଣ ସେଟା ହୁଏ।
ସେଇରି ପାଖରେ ନାଇଁ?
ହୁଁ ଆଉ କାଳୀ ପୂଜା ଟା ବେଶୀ ଫେମସଁ। ଆଉ ଉଁ ସରୋବର ହୁଏ ହଁ। ଆଉ ଏଠି ପାଖରେ ହେଙ୍ଗ୍ ଗୁଳା ହଁ ଆମର ସେତେବେଳେ ସବୁବେଳେ ପାଇଁ ବିଜି। ସବୁବେଳେ ଯାଉଥିବେ ସମସ୍ତେ ବୁଲି ଆଉ ସମସ୍ତେ ଦେଖି। ଆଉ ସେମିତି ସମତେ
ହୁଁ ହୁଁ
ହୁଁ।
ତମର ହାଡେ ପଣା ସଂକ୍ରାନ୍ତି ଭଣା ସଂକ୍ରାନ୍ତିରେ ପୂଜା ପୂଜା ହଉ ତୁହ ତ ଗାଁରେ ଏବେ ଯୋଉ ହଁ।
ସେମିତି ହୁଏନି ହୁଁ ହୁଁ ନା।
ଆମର ଏପଟେ ବି ହିଙ୍ଗୁଳା ଯାତ୍ରା ଫେମ ସେଇପଟେ ଏଙ୍ଗୁଳା ଯାତ୍ରା ଆଉ ଗ ଗଣେଶ ପୂଜାରେ ବେଶୀ ଭଲ ହୁଏ।
ହଁ ହେଙ୍ଗୁଳା ଟା ଆମର ହୁଏ। ଆଁ ପଣା ସଂକ୍ରାନ୍ତି ନା ସେଟା ଆମର ହୁଏନି ଏଠି। ପଣା ସଂକ୍ରାନ୍ତି ହୁଏନି। ବାସ୍ ଏଇ କାର୍ତ୍ତିକେୟଶ୍ଵର ପୂଜାକୁ ମୀନା ବଜାର ଦୋଳି ଫୋଳି ପଡେ ସବୁ କଥା ହୁଏ। ଆଉ ଉଁ ଏଇ ମଝିରେ ହୁଏ ଗୋଟେ କଣ ଆଉ ରଜ ଟା ଭଲ ହୁଏ।
ଆମ ଗାଁରେ ରଜ ଟା ଭଲ ହୁଏ। ରଜକୁ ପୁରା ଛୁଆ ମାନଙ୍କର ଅଡିଶ୍ ଥନ ହବ ଆଉ ପ୍ରାଇଜ୍ ଫ୍ରାଇଜ୍ ମିଳିବ। ହଁ ତବୁ ଛୁଆ ମାନେ ସବୁ କୁଇଜି ଯୋଉ ଡ୍ୟାନ୍ସ ସବୁଥିରେ ଭାଗ ନେବେ। ଆ ସେଇଟା ଭଲ ମଜା ହୁଏ ଚାରି ଦିନି ଯାକ ଅ ପୁରା
ଏଁଡେ ଏରା ରଜ ରଜ ରଜରେ କିଛି ନାହିଁ ଏପଟେ ରଜର କାଇଁକି ସବୁ କିଏ ଚାରି ଆଡୁଆ ଲୋ କୋ ବାହାର ଲୋକ ସବୁ ରହିଲେ ଆଉ କିଏ ଏଇଠି ଏପଟେ ବେଶ୍ ତି ବଙ୍ଗାଳୀ ବିହାରୀ ଏଁ ମାରୱାଡ଼ି ବେଶୀ ରହିଚନ୍ତି ଆମର ଏଠି। ଆଉ ରହିଚନ୍ତି ସବୁ ଗାଁରେ ସବୁ ଉଁ ଅଛନ୍ତି କିଏ କୁଆଡେ। ହେ ଗାଁ ଗହଳି ହେଲେ କୁଆଡେ କିଏ ଯିବ ଏଠି ଆଉ କୁଆଡେ ଆମେ ଲୋ ମୁଁ ଚିହ୍ନିନୁ ଜଣା ନାହିଁ।
ନା ଆମର ଏଠି ବହୁତୁ ଉଠା ଅଣ୍ଠିଆ ଲୋକ ଅଛନ୍ତି। ବାହାର ଲୋକ କିନ୍ତୁ ରଜ ଟା ଭଲ କରୁଛନ୍ତି ଏ ଗାଁ ଲୋକ ମାନେ ବି ସମ ତ ଆସିକିନା ଏଠି ଦେଖନ୍ତି।
ହେଟି କଣ ଗୋଟେ ଗାଁ ଲୋକ ପୁରା ଗୋଟେ ଗାଁ ର ଲୋକ ରହିଲେ ନା।
ହୁଁ ତାଙ୍କର ପୁରା ଅଡିଶନ ଆମର ହୁଁ। ଆଉ ସେ ଅଡିସନ ହୁଏ ସବୁ ଛୁଆ ମାନେ ଭାଗ ନିଅନ୍ତି ସବୁ ଭଲ ମଜା ହୁଏ। ରଜକୁ ଆ ନୂଆ ଅଛ ବା କୁଆଡେ ଯିବେନି ବନ୍ଧୁବାନ୍ଧବ ସିଏ ମାମୁଁ ଘର ମାଉସ୍ ସି ଅରେ ନ ଯାଆନ୍ତି ସିଏ କହିବ କି ଆମ ଗାଁରେ ରଜ ଆମେ ଯିବୁ କାଇଁ ତମ ଗାଁଟାକୁ ଶୁଖିଲାଟାରେ। ତା ଗାଁରେ ଭଲ ହୁଏ ରଜ ପୁରା ମାଇକି ବଜୁଥିବ ଦୋଳି ବହୁତୁ ପାଖାପାଖି ବହୁତୁ ଦୋଳି ପଡୁଥିବ।
ହ
ଆଉ ସମସ୍ତେ ଯାଆନ୍ତି ଷ୍ଟେଜ୍ ଫେଜ୍ ହୁଏ ହଁ ତାଙ୍କର ଭାରି ବଡ ପର୍ବ। ଚାରି ଦିନ ପାଇଁ ଚାରିହଳ ମଝିଆ ଡ୍ରେସ
ଆଜିକାଲି ଆଜିକାଲି ପିଲାମାନେେ ଆଗେ କଣ ଆମେ ଏତେବେଳେ ଛୋଟ ଛୋଟ ଥିଲୁ ଆମେ
ହଳେ ଡ୍ରେସ ଆସୁଥିଲା ହଁ ବା ହଳେ ଡ୍ରେସ୍ କୁ ଏ ପାଇଁ ଏଟ ଅନଲାଇନରେ ଅର୍ଡର କରିଦଉଛନ୍ତି ଆମେ କହିବା ପୂର୍ବରୁ ସିଏ ନେଇ ଆସୁଛନ୍ତି।
ଆଜ କାଲି କଣ ତାପରେ ଆଜିକାଲି କମ କମ ରେଟ ସବୁ ମଲ ଗୁଡା ଯୋଉ ହେଇଗଲା
ହଁ ହଁ।
ସବୁ ଯାଇକି ଲୋକ ଦୋକାନ ନ ଟିକ
ନାଁ ହଁ ନା ଝିଅ ତାର କଣ କରିବ ବଡ ବଡ ମଲକୁ ପଳେଇବା ହଁ ଏଠି ନାଇଁ ହାଟି ଏଠି ନାଇଁ ହାଟି ବାଛିବା ଯଝି ପଳେଇ ତାପରେ ହଁ ମାମା ବସିଥିବ ଅନଲାଇନ ରେ ତ ନିଜେ ନିଜେ ସେ ଜାଣି ଯାଇଛି ତାର ଅନଲାଇନ ରେ ଅର୍ଡର କରିଦବ ଏଇ ଡ୍ରେସ ଟା ମତେ ଭଲ ଲାଗୁଛି ଏଇ ଯନ୍ତ୍ରା ଏଟା ଭଲ ରଉଛି ଏଟା ଭଲ ଅଉଛି ଡେଲି ଡେଲି ପାର୍ଲସ ଆସିଵ। ଏଇ ବୁଟା ଭଲ ହଉଛି ନୁହନା ଭୋଜନ କରିଦଉଛି କରିଦଉଛି କରିଦଉଛି ସେ ଟା ଖରା କଥା ହଁ ନ ପାଇଲା ପର୍ଯ୍ୟନ୍ତ
ଉଁ ହୁଁ।
କଲ୍ ଟା ମାରିଦେଲା ମାନେ ସାଙ୍ଗେ ସାଙ୍ଗେ ଟିଙ୍ଗ କରିଦବ ଧରିକି ବସିଥିବ ପୁରା କିନ୍ତୁ ତା କରିଦେଇଥିବ ଆଉ ହଁ ସେ ସେ ବେ ଆମର
ଚାଲ
ରଜୁକୁ ହଳେ ହଉନା ଆମେ ଅନଉଥିଲୁ କେତେବେଳେ ବାପ ଭାଇ ଆଣିକି ଆସିବେ ସେ ସେ ଦିନଟାକୁ ଅପେକ୍ଷା କରିଥିଲୁ। ଆଜି ଆଣିବେ ଆଜି ଆଣିକି ଆସିବେ। ଏଇନା ତାଙ୍କର ସେ ଖୁସି ଅଛି ସେତ ଦିନ ରାତି ଅନଲାଇନ ରେ ଅର୍ଡର କରିଦେଇ ପିନ୍ଧିଲେ। ଗୋଟେ ଲେହେଙ୍ଗା ଟେ ଆଣିଥିଲା ଗୋଟେ ଉଁ ହାପ ହଟ ପ୍ୟାଣ୍ଟ ଦି ଟା ଆଣିଲା ଗୋଟେ ମିଡିଟେ ଆଣିଲା ଫୁଣି ଗୋଟେ ଯୋଉ ଜିନ୍ସ ଅଠରଶହ ଟଙ୍କା ଦେଇ ଗୋଟେ ଜିନ ପ୍ୟାଣ୍ଟ ତା ସାଙ୍ଗରେ ଉପର ଟା। ମୁଁ କହିଲି ହଁ ତୋର ଯାହା ଆଣୁଛୁ ଆଣେ ଦଶହଳ ତ ତୋର ତ ରଜ ଆଉ। ଏନ୍ତି କରିବ। ଆଉ ପିଠା କରେ ସବୁ ପିଠା, ବରା ସବୁ ଆଉ
ହଁ।
ପୋଡପିଠା ସେ ଇଏ ଉଁ
ଏ ଆମର ଇ ହିଁ କିଏ ଗୋଟେ କଲ୍ କରିଦଉଛି।
ଉଁ ହୁଁ ସେଇଟା କାଟିଦିଅ, ଏମିତି ଆଉ
ହୁଁ ହୁଁ।
ଆଉ ଆମର ରଜୁକୁ ତମର ପିଠା କରନା କରୁନ?
ହୁଁ ଆମର ତ ଏଇ ପୋଡ ଫୋଡ ପିଠା ମତେ ତ କରେନି କେବେ ଆସିନି ଛୁଆମାନଙ୍କର ପସନ୍ଦ ନାହିଁ ସେ ପିଠା ଖାଲି ସେ ଯଦି ଖାଇବେ ଇଟଲି ଖାଇବେ ନହେଲେ ଏଇ ଚକୁଳି ପତଲା ପତଲା ଚ କୁଳି ହେଇଥିବ ଗରମ ଗରମ ବନେଇବି ସେ ଖାଇବେ ନହେଲେ ନାଇଁ ନାଇଁ ସେଥିପାଇଁ ମୁଁ ହେ ମୁଣ୍ଡ ଖେଳଉନି ମୁଁ ବି ପୋଡ ପିଠା ଛୋଟ ମୁଁ ଖାଏନି କିନ୍ତୁ ଆଜିକାଲି ଟିକେ ଇଣ୍ଟରେଷ୍ଟ୍ ହଉଛି କିନ୍ତୁ କେମିତି କରନ୍ତି ମତେ ତ ଆସିନି ମୁଁ ହେଇ ବନାଏନି। କାକେରା ଫାକେରା ପିଠା କରେ। କାକେରା ପିଠା କରିଥିଲି ରଜରେ ଏଇଥର କାକେରା, ଚକୁଳି ପିଠା କରିଥିଲି। ନାଇଁ ନାଇଁ ରଜ ଦିନ ଫାଷ୍ଟ ରେ ନଣନ୍ଦ ଫଣନ୍ଦ ଆସିଥିଲେ ସବୁ ନଣନ୍ଦ, ଦିଅର ସବୁ ଆସିଥିଲେ।
ହୁଁ।
ହୁଁ।
ନା ଆମର ସବୁ ଝିଅ ଝିଆଣି ଡାକିବେ ସବୁ ଝିଅ ମାନେ ଆସିବେ ଫାଷ୍ଟ ରଜ ଦିନ ଆଉ ମୁଁ ଇଟିଲି ବି ପିଠା କଡେଇପିଠା, ମୁଆଁପିଠା ଆଉ ଚକୁଳି ପିଠା ଆଉ ଗୋଟେ ଆରିସା ପିଠା କରିଥିଲି। ହଁ ମୁଁ ନିଶିଖିଛି ଆରିସା ପିଠା ଯାଇଁଲ ଆଉ ସେଇଠୁ କରିକି ଦିଟା ଝୁଡିରେ ପୁରା ଝୁଡି ଝୁଡି ଇଏ କହିଲେ ଏଗୁରା ସବୁ ଖାଇବୁ ମୁଁ କହିଲି ଗଲା ମୁଁ ଖାଇବି ନହେଲେ ସମସ୍ତଙ୍କୁ ବାଣ୍ଟିବି ମଟର ଆଳୁ ତରକାରୀ ଫେମସ। ସକାଳୁ ଫୁଲଡାକି ସିଏ। ତାପରେ କରିକି ଥୋଇଦେଲି ମୁଁ କହିଲି ଯିଏ ଆସିବ ସିଏ ଖାଇବ ତାପରେ ବନ୍ଧୁବାନ୍ଧବ ଆସିବାରଥିଲା ମୁଁ ତାପରେ ପୁଣି ଏ ବାର ଅଛି ମଟନ୍ ଆଣ ଇଏ ସିଏ ସାତ ମାସ ତାକୁ ବସା ଯତ୍ନ ସିଏ ପଡିଲା। ମୁଁ ତମେ ତମେ ଖାଲି ଖାଉଥ ମୁଁ ଖାଲି ରୋଷେଇ କରୁଥାଏ ରଜରେ କି ତାପରେ ସଇଲା ପୁଣି ରାତି କି ଏମିତି ଝିଅ ତାର ଖାଲି ଦୋଳି କତିରୁ ଆସି ମାମା ତାପରେ ଦୋଳି କତିକି ଆଉ ଘରେ ନ ରୁହନ୍ତି। ଇଏ ତାଙ୍କର ଯିଏ ଫଟ ଉଠେଇକି ଆଣିବେ କହିବେ ର ମୁଁ ଦେଖେଇଦଉଛି ତତେ ମୁଁ କହିଲି ଆମେ ତ ଯାଇପାରୁନୁ ତମେ କାଇଁ ଫଟୋ ଉଠେଇକି ଆଣିକ ଖାଲି ଦେଖଉଛ। କଣ ଯାହା ଘର କତିରେ ହୁଏ ସିଏ ଯାଏନି ଯେମିତି ସିନ୍ ଟା ନୁହେଁ ନା ସେମତିଆ। ଆଉ ତୁମେ ତ ରାନ୍ଧି ବାଢିକି ଦବ ଖା ଯିବ କେତେବେଳେ ତାପରେ ଆମେ ଘର ପାଖରେ ବୋଲି ଆମେ ଯାଉନା କହିବେ ହେ ତମେ ବୋହୁ ଗୁରା କଣ ଯିବ।
ହୁଁ।
ଛୁଆ ମାନେ ସମସ୍ତେ ଯିବେ।
ହଉ।
ହ
ହଉ।
ସବଲା
ହଉ ତାହେଲେ।
ଆଁ।
ହଉ ତାହେଲେ ରଖୁ ମୁଁ କହିଲି ହଉ ତାହେଲେ ରଖ।
ଆଉ ତମ ଝିଅ ଝିଅ କେତେବେଳେ ଆସିବେ?
ଝିଅ ଆସିବ ଏଇନା ଟାଇମ ହେଇଗଲାଣି। ଝିଅ ଆସିବ ଯେ ତା ବାପା ମାର୍କେଟ ଯାଇଛନ୍ତି ଯେ କାଇଁ କେତେ ଥର ମିସ୍ କଲ କାହିଁ କଲେଣି।
ହୁଁ ହୁଁ।
ଆ ଯୋଉ କଣ କିଣା କିଣି କରୁଛନ୍ତି ବୋଧେ ଫୋଟ ଫଟୋ କଣ ବୋଧେ ପଠେଇଛନ୍ତି। ଆଉ ଦେଖିନି ମୋତେ ସ ସେଇଥିପାଇଁ ବାର ବାର କଲ୍ କରୁଛନ୍ତି।
ହଁ ହଁ। ହୁଁ। ଆଉ ଆଉ ସେ ଯୋଉ ତମର କଣ ଆଣିବାର ଥିଲା ନା ସେ ସେ ତମକୁ ପଚାରୁଛନ୍ତି ଆଉ।
ମତେ ଫଟୋ ପଠେଇଛନ୍ତି ମୁଁ ଦେଖିନି ସେଥିପାଇଁ ମୋତେ କଲ କରିୁଛନ୍ତି। ହଁ।
ଓହୋ। ଓହୋ ଏମିତିଆ ତାହେଲେ କଥା।
ହୁଁ।
ଉ ହଉ ତାଙ୍କ ଫୋନକୁ ରିସିଭ ନା କହନ୍ତି କଲ ବ୍ୟାକ୍ କରିଦବା ଆଉ ଥରେ। ଆର ନମ୍ବରରୁ। ହୁଁ ଆଉ ତାଙ୍କୁ ଟିକେ କହିଦବ ମୁଁ ଏଣେ ଗପୁଥିଲି ଗୋଟେ ବିଜିଥିଲି ଆଉ।
ହଁ।
ହଁ।
ପୁଅ ଟାବି ଗାଧେଇନି ବସିକି ମୋବାଇଲ ଦେଖୁଛି ତାକୁ କହୁଛି ଯାହା ଗାଧେଇବୁ ସେ ଶୁଣୁନି ଖାଇ ଆଜି ଖାଇଲା ଆଜି ଟିକେ ଲେଟ୍ ହବ ଆମର ଆଜିଠୁ ଝିଅର ଏକ୍ସଟ୍ରା କ୍ଲାସ୍ ହେଇଗଲା।
ହୁଁ ହୁଁ। ହୁଁ। ହଁ ସେ ପୁଅଟା ଖାଇନି ବସିଛି ଯାଉଚି ତାକୁ ଖାଇବାକୁ ଦେବି।
ହ ହଉ ହଉ ଯା ହ ହଁ ହଁ।